ହ୍ୟାଲୋ।
ହଁ। କଚ୍ ତମର କାଲି ଦୋଳି ଖେଲା କେମିତି ହେଲା?
ଓହୋ ଆଉ ପିଠା ଫିଠା ଖାଇଲ?
ଡାଲୁ
ଓ ଆଉ ଆଜି ସକାଳୁ
ସଖାଳୁ ପିଠା ଚା ପିଲୁ ଯିବ ଖାଇବା ପାଇଁ।
ଭୋଜି
ହୁଁ। ଡାକିକି ଡାକିକି ଏଠି ଖୁଆଇବୁ। ଆଉ ଦୋଳି ଖେଳିବୁ।
ପିଠା କଲ କି ପିଠା।
ଇଚି ମୂଆଁ ପିଠା ମୁଆଁ ପିଠା ଆଉ ବରା। ଦହିବରା
କାଲିି କୋଉ ପିଠା କରିଥିଲ।
କାଲି କରିଥିଲୁ ଚକୁଳି ପୋଡ ପିଠା
ହୁଁ।
ଆଜି କରିଛି ପୁଅ ପିଠା ଦହିବରା।
ପୋଡ ପିଠା କାଲି କରିଥିଲ?
ହଁ।
କି ପୋଡ଼ ପିଠା?
କାଲି କରିଥିଲୁ କ୍ଷୀର କ୍ଷୀର ଚାଉଳ ପୋଡ ପିଠା।
ଆଉ ଆଜି କୁଆଡେ ବୁଲିଯିବ ନା ନାଇଁ?
ଆଲି ଆଜି ବୁଲିଯିବୁ ରେଲୱେ ଟ୍ରାକ୍ ଆଡେ ବୁଲିଯିବୁ। ଉଁ ଜଙ୍ଗଲ ମ ଆଡେ ବୁଲିବୁ। ତାପରେ ଯିବୁ ରଜ ମହୋତ୍ସବ ବୁଲି ଯିବୁ।
ଆଁ।
ଲିକି ଆସିବୁ ସେଠି ଭୋ ଭୋ ଭୋଜି ହୋଉଚି ଭୋଜି ଖାଇବୁ। ସମସ୍ତିଙ୍କି ଯୋଉ ସାଙ୍କସାଥି ଡାକିକି ତାଙ୍କୁ ଖାଇବାକୁ ଦବୁ। ଆଜି ଘରେ ଆମର ରୋଷେଇ ହବନି? ଆମର ସମସ୍ତେ ଆଜି ସେଠିକି ଯିବୁ ଖାଇବା ପାଇଁ।
ଆଉ ଆଉ ଆମ ଝିଅ ମାନେ ସବୁ ଆସିନେ ହୋଉଚି ଯିବେ। ସଜବାଜ ହେବେ ସ ସଜବାଜ ହୋଉ ମେହେନ୍ଦୀ ଲଗେଇବେ। ମେହେନ୍ଦି ଲାଗଚି ଛାଡିଚି ପୁଣି ଆଜି ଆଉଥରେ ଲାଗିବ।
ଆଉ ସଂକ୍ରାନ୍ତିରେ ମନ୍ଦିର ଯିବେନି କି?
ହୁଁ ମନ୍ଦିର ଯିବୁ ମନ୍ଦିର ଯିବୁ ଏଇଠି ଯିବୁ ଗାଁ ମନ୍ଦିର ଯିବୁ। ତାପରେ ଗ୍ରାମ ଦେବତୀ ଉଁ ହନୁମାନ ତାରିଣୀ ଆଉ ଶିବ ଆ ଶନି ସବୁ ମନ୍ଦିର ଆସିକି ଯାଇକି ବୁଲିବୁ। ଆଜି ରୋଷେଇ ନାହିଁ ଆଜି ସବୁଆଡେ ବୁଲି ବୁଲି ଯାଇଁକି ଯିବୁ ଆଉ ସେମତି ଆଉ, ଆଉ ସନ୍ଧ୍ୟା ସନ୍ଧ୍ୟା ଜାଗା ଆଜି ରାତି ଯାଗେ ରଜ ମହୋତ୍ସବ ହବ।
ଅଁ ହ।
ଆହା। ଆଉ ତମର, ତମର?
ନା, ଆମର କଣ? ବର୍ଷା ତ ଲାଇନ ନାହିଁ, କଣ ହବ? ଯାଉଚି ଯିବୁ ଭୋଜି କତିକି।
ତମ ଭୋଜି ହବ ଆଜି ଆଁ, ସମସ୍ତଙ୍କି ଡାକିଥିଲ କି?
ହଁ ସମସ୍ତେ ଯିଏ ଆସିବେ, ଖାଇବେ ଭୋଜି।
ତମ ଝିଅ ମାନେ ସବୁ ଆଇଚନ୍ତି?
ହୁଁ
ଆ ହଁ ସେଇଠି ସେଇ ଝିଅ ମାନଙ୍କୁ
ହୁଁ, ବର୍ଷା ହଉଛି ସେଇଠି ରଖିବେ ଝିଅ ମାନଙ୍କୁ।
ସେଇ ଛୋଟଛୁଆ ଗୁରାକ ହଇରାଣ ହେବେ। ଆଉ, ମନ୍ଦିର, ତମ, ତମ ଗାଁ ମନ୍ଦିର ଆଡେ ଯାଉଥିବ?
ନାଇଁ, ଯାଉଚୁ ଯିବୁ। ଗାଧୋଇକି ମନ୍ଦିର ଯିବୁ, ସକାଳ ସାତଟା ବ ଯାଇ
ଆମ ଆଡେ ବି ଲାଇନ ନାହିଁ। ଯାଉନୁ ଆଗେ ଗାଧେଇ ପାଧେଇକି ଆଗ ମନ୍ଦିର ସବୁ ମନ୍ଦିର ବୁଲି ବୁଲାକି ଆସିବୁ ତାପରେ ଯିବୁ, ରେଲୱେ ଟ୍ରାକ୍ ଆଡେ ବୁଲିକି ଆସିବୁ।
ତାପରେ ଯିବୁ ନୂଆ ଶିବ ମନ୍ଦିର ହଉଚି, ସେଠିକି ଯିବୁ। ପ୍ରତିଷ୍ଠା ହବ। ବୁଲି ଯିବୁ।
ଓହ୍।
ଖାଲି ବୁଲିବୁ, ଆଜି ଦିନ ସାରା ଖାଲି ବୁଲିବୁ।
ହୁଁ, ବୁଲ। ଆଉ ବିଲ କା, ତମ ଆଡେ ବିଲ କାମ ହେଲାଣିି ନା ହେଇନି?
ନାଇଁ ହେଇନି। ହେଇନି, ବର୍ଷା ତ ହଉଚି, ବର୍ଷା ଛାଡିଲେ ଯାଇକି ବିଲ କାମ ଯାହା ହବ। ବର୍ଷା ଛାଡ଼ିଲେ, ଧାନ ଚା, ଏ ବିଲ ଚାଷ ଖତ ବୁଣା ହବ। ତାପରେ ଚାଷ ହବ, ତାପରେ ଯୋଉ ଉଁ ତଳି ଧାନ, ପାଣିରେ ପକାହବ। ସେ ଗଜା କରାଯିବ। ତାପରେ ତା ଏ, ବିଲରେ, ବିଲରେ ନେଇକି ପକା ହ ତଳି ପକା ହବ।
ହଳ କରାହେଇନି?
ନାଇଁ। ଚାଷ ହେଇନି। ଚାଷ ଖରାଟିଆ ଚାଷ ହେଇଥିଲା, ଆଉ ଚାଷ ହେଇନି, ପୁଣି ଚାଷ ହବ। ତାପରେ ତଳି ପକା। ଆଉ। ଆଜ୍ଞା ଆଜ୍ଞା ଏଇ ରଜ ଟା ଯାଉ ତାପରେ ରଜରେ ତ କିଛି ହବନି ନା? ରଜରେ ସତରେ କିଛି ହବନି।
ରଜ ପରେ କରିବ ଆଉ।
ହୁଁ ରଜ ପରେ ଯାଇ ଯାହା ହବ।
ରଜ ଆଜି କାଲି ଆଜି ସଂକ୍ରାନ୍ତି କାଲି ଶେଷ ରଜ। ପର୍ କଣ ଭୂଇଁଡହଣ ବୋଧେ?
ବସୁମତୀ ସ୍ନାନ।
ଆଚ୍ଛା। ତାପରେ ଯାଇକିରି ବିଲ କାମ କରାଯିବ।
ହୁଁ।
ଆଉ
ଆ ଆଜି ପିଠା ପିଠି ଖାଇଲ ପିଠା ଖାଇଲଣି ନା ନାଇଁ?
ହଁ ଆଜି ପିଠା ଖାଇନୁ ଚା ଚା ପିଇଛୁ ପିଠା ଖାଇବୁ ଆଉ ପରେ। ପିଠା ଖାଇବୁ ଗାଧୋଇ ପାଧେଇକି ଖାଇକି ଯିବୁ ମନ୍ଦିର। ଖାଇବୁ ନ ଖାଇବୁ ଖାଲି ଚା ପିଇ ଦେଇ ଯିବୁ ଆସିଲାଠୁ ଖାଇବୁ।
ଓହୋ।
ଆଉ ତମର ତମର କଣ କଲଣି ରୋଷେଇ?
ନାଇଁମ ରୋଷେଇ କଣ। ରୋଷେଇ କିଛି ହେଇନି ଯାଉଛୁ ଗାଧୋଇକି ମନ୍ଦିର ଯାଇକି ଆସିକି ତାପରେ ଯାଇକି ଯାହା କରାହବ।
ଚା ଫା ପିଇ ଦେଇକି ତାପରେ ଯିବୁ ମନ୍ଦିର ମନ୍ଦିରରୁ ଆସିଲେ ତାପରେ ରୋଷେଇ। ରୋଷେଇ କରିବୁ ଆଉ ରୋଷେଇ କରିବୁନୁ ଆଜି ଯିବୁ ସିଆଡେ। ଖାଇ ଆଉ ଆଜି ଖାଲି ବୁଲିବୁ ଦିନ ସାରା।
ଆଉ ତମର ଦୋଳି ପକେଇଛ ନା ନାଇଁ?
ହୁଁ ଆମର ଘରେ ସବୁ ଦୋଳି ଗୋଟେ ଗୋଟେ ପଡିଛି ତାପରେ ଆମ ରଜ ମହୋତ୍ସବ ପାଖରେ ଦୋଳି ପଡିଛି। ସେଇ ସେଇଠି ଦୋଳି ଖେଳିବୁ। ଆଉ ଘରେ ଗୋଟେ ପକା ହେଇଛି ସେଇଠି ଖେଳୁଛୁ।
ଏ
ହଉ ବୁଲିଗଲେ ବୁଲିଗଲେ ସବୁଆଡେ ବି ରାମ ଦୋଳି କଣ ଚକ୍ର ଦୋଳି। ଆଉ ପଟା ଦୋଳି ସବୁ ଖେଳି ଖେଳିକା ଆସିବୁ।
ହଁ।
ଆଉ ତମ ପଟା ତମ ପଟା ଦୋଳି ତ ଖାଲି ଭାଙ୍ଗି ଯାଇଛି ଆଉ।
ଭାଙ୍ଗୁ ଭାଗିଲେ ଆଜି ଆଉ ଥରେ ବସିକି ଡକା ହେଇକି ନୂଆ ତିଆରି କରାଯିବ।
ଅ ହଁ।
ବଢେଇକି ଯାଇ ଯାଇ ଯିବେ ଡାକି ଆସିଲା ସେ ବାଗେଇବ ଦୋଳି। ଦୋଳି ବାଗେଇଲେ ତାପରେ ପଟା ଦୋଳି ଖେଳା ହବ। ଖାଲି ଚକ୍ରୀ ଦୋଳି ଚକ୍ରୀ ଦୋଳି ଖେଳା ଚକ୍ରୀ ଦୋଳି ଖେଳା ହଉଛି ଆଉ। ହଉ ରାମ ଦୋ
ଆଁ ଆଉ ଆଜି ପିଠା ଆଜି ପିଠା ପିଠି ପାଇଁ କିଛି କରିନ?
ଆଜି କିବା କିଛି ହେଇନି ଆଜି ଖାଲି ମୁଆଁ ପିଠା ସିଝା ହବ ବା ଆଉ ଉଁ କୁ ଆଉ ହଉଛି ଚକୁଳି ପିଠା ହବ। ଆଉ ତାପରେ ତ ଭୋଜି ଖାଇଯିବୁ ଆଉ। ରାତିରେ ଏଇନେ ସକାଳୁ ଏଇରା ପିଠା ଖାଇକି ଯିବୁ। ସେଠି ଭୋଜି ଖାଇବୁ ତାପରେ ରାତିକି ରାତିକି ଆସି ପୁଣି ଘରେ ରୋଷେଇ କରିବୁ ଆଉ ରୋଷେଇ କଣ ସେଇ ପିଠା ପଣା ଯାହା କରିକି ଖାଇବୁ ନ ଲୁଚେଇ ଖାଇବୁ।
ଅ ହ।
ସଂକ୍ରାନ୍ତି ଅରୁଆ ସେଥିରେ ସେଥିରେ ସେଠି ଅରୁଆ ହବ।
ବିନା ପିଆଜ ରସୁଣ ହବ ବୋଧେ ଆଜି ଭୋଜିଟା ଆଉ। ବିନା ପିଆଜ ରସୁଣ ହବ ବୋଧେ ଆଜି ଭୋଜି।
ହୁଁ।
ହୁଁ ହଁ। ଯାଉଚି ତମେ ଯିବ ବି ଯାଉଚୁ ତ ଆମେ ଯିବୁ ଏନେକେ ହେଇଟି ଭୋଜି କତିକି ଆଉ।
ହଁ ଯାଅ ଭୋଜି କି କଣ ରୋଷେଇ ଚୁଲିରେ କରିବ ନା ଗ୍ୟାସରେ ଗ୍ୟାସରେ ଆମର ଗ୍ୟାସ ହେରା ହବ ରୋଷେଇ। ତମର ଚୁଲି ଚୁଲି କରାହେଇଚି ନା ଗ୍ୟାସ?
ଆମର ସବୁ ଦିଇଟାଙ୍କ।
ଚୁଲି ଗ୍ୟାସ ଆମର ଖାଲି ଗ୍ୟାସ।
ଓହୋ।
ଆଉ ଆଉ ଆଉ ମନ୍ଦିର ମନ୍ଦିର ତମର ଯା ନା ମନ୍ଦିର ପ ତମର କି କି ମନ୍ଦିର ଯାଉଚ କୋଉ ମନ୍ଦିର?
ଆ ଯିବୁ ଶିବ ମନ୍ଦିର ସଂକ୍ରାନ୍ତିରେ ଦର୍ଶନ କରିକି ଆସିବୁ ଆଉ।
ଖାଲି ଶିବଙ୍କ ପାଖକୁ ଯିବ।
ହଁ।